ଶୁବୁଚି?
ଆଜ୍ଞା ଶୁଭ ସକାଳ ମ୍ୟାମ୍।
ଶୁଭ ସକାଳ ଆଉ କଁ କରୁଥିଲ?
ଏଇ ଟିକେ ସେଣ୍ଟର ଯାଇଥିଲି ଆସିଲି ଏବେ ସବୁ ହଁ କପଡ଼ା ପକେଇଥିଲି ଯୋଉ ମେସିନରେ ତାକୁ ନେଇ ଯାଉଚି ଶୁକେଇବି ତାପରେ ଆଜି ଆମର ରୋଷେଇବାସ ନାହିଁତ ସେଇପାଇଁ ବସିଥିଲି ଟିକେ ଆଉ।
କଣ ପାଇଁ ଆଜି ରୋଷେଇ ନାହିଁ?
ଆ ଘର ପାଖରେ ଜଣଙ୍କର ଭୋଜି ଡାକିଚନ୍ତି ହେଲା ଦିନ ରାତି।
ଓ ତାଲେ ପୁରା ଆଜି ପୁରା ବିଶ୍ରାମ।
ହଁ ହଁ ବିଶ୍ରାମ ନେ। ମାନେ କାଲି ମୋର ଡାହାଣ ପାଦଟା ମାନେ ମୁଁ ସାନ ପୁଅ ଛୁଟ ହେଇଥିଲା କି ମୁଁ ପଡ୍ ଏମିତି ଝିଣ୍ଟି ପଡିଥିଲି ମୋର ସାନ୍ ମାନେ ଡାହାଣ ପାଦର କେନିଆଙ୍ଗୁଳିଟା ତାର ଫାଟି ଯାଇଥିଲା ବୁଝିପାରିଲେ?
ହଁ ହଁ!
ସେତେବେଳେ ପ୍ଲାଷ୍ଟର ହେଇଥିଲା। ଯଦି ପ୍ଲାଷ୍ଟର ହେଇଥିଲା ଠିକ୍ ଠାକ୍ ହେଇଥିଲା ଏବେ କୁ ବେଳେବେଳେ ବଥା ବାହାରୁଛି। ମାନେ ଅକସ୍ମାତ୍ ହଁ କିଛି ନାହିଁ ବଥା ବାହାରୁଚି କାଲି ଆଉ ବସି ଫସି ଉଠିପାରିଲିନି ଏତେ ବଥା ହେଲାକି ଏ ମେଡ଼ିସିନ୍ ଖାଇବାକୁ ଆଜି ଟିକେ ଭଲ୍। ତାଙ୍କର
ତାଙ୍କର ଖାତା କାମ ଅଛି କରିଦେବି ଆଉ। ହଁ ହଁ!
ହୁଁ!
ହଁ ତାହେଲେ ଠିକ୍ ଅ-
ମାନେ ଫାଟିଗଲା ମାନେ କେନି ଆଙ୍ଗୁଳିଟା ପୁରା ଦି ମାନେ ବ ଫାଟ ପୁରା ଛାଡିଦେଲା। ବହୁତୁ ମାନେ ମୋ ପୁ ସେତେବେଳେ ପୁଅ ମୋର ଛଅ ମାସ ନା ସାତ ମାସ ସେଇ ସାନଟା ହେଇଥିଲା। ବହୁତ୍ ବାବାଙ୍କ ଘରକୁ ପଳେଇଗଲି ଯେ ଏଠି ମନା କଲେ କିଏ କରିବ। ଆଉ ହଁ ଟୋଟାଲ ଆମର ଶାଶୁ କହିଲେ ଯେ ଆଉ ତମର ସେବା କିଏ କରିବ ତମେ ତମ ବାବା ଘରକୁ ପଳେଇ ଯାଅ ମନି ହଁ ପରା। ଖାଲି କାମ କଲା ବେଳକୁ ଶାଶୁଘର ଆଉ ହଁ ଡ ବହୁ ଦେହ ଖରାପ ହେଲା ବେଳକୁ ବାପଘର।
ହଁ!
ନାମ ଏଡେ ପ୍ରତ୍ୟେକ ଘର ଘଟଣା।
ଏଇଟା ତ ଘ ଘର ଘରର କଥା ଆଉ କଣ କରି
ତାପରେ ଉମ୍ ସେ ତାପରେ ମୋ ସ୍ଵାମୀ ବି ସେ କହିଲା ନା ତୁ ଯା। ଆଉ ଖାଇକି ବି ଗୋଟେ କଂସା ବାସନ ବି ପକେଇ ପାରିବନି ଧର ଦିନେ ଧୁଇଦେବେ। ତାପର ଦିନକୁ କିଏ ମନଉଣା କରିବ। ମୁଁ ସେଇଥିପାଇଁ ଅଁ ପଳେ ହଁ ପଳେଇଥିଲି ଠିକ୍ ଠାକ୍ ହେଲା ପରେ ଆସିଥିଲି ଯା। ମୁଁ ତ ସେତି ଆଉ।
ଓହୋ ମୁଁ କହିଲି ସଖାଳୁ ଜଳଖିଆ ବି କିଛି ହେଲାନି ନା ନା ହେଇଛି କଣ ଆଜି ବନେଇଚ?
ନା ନା ଆମର ତ ଆକ୍ଚୁଆଲି ଜଳଖିଆ ହଉଚି ବନା ଯାଇନି ମୁଢି କାକ୍ କୁଡି କିଏ କ ମାନେ ତରକାରୀ ହେଲା କି ଧର ଆଳୁଚପ୍ ହେଲା କି କି କିଏ କାକୁଡି ମିକ୍ସଚର ଯୋଉ ଝାଲ ମୁଡି କରିକି କିଏ ଖାଆନ୍ତି।
ହଁ ହଁ! ପୋଡ଼ା ପୋଡ଼ି କରିକି ଧରା ଯାଉ ବାଇଗଣ କି ଟମାଟର ହଁ ହଁ ହଁ ହଁ ଆମର ଏପଟ୍ ମାନେ ପ୍ରସିଦ୍ଧ ହଉଚି ମୁଢି। ହଁ! ମୁଢି କିି ମୁଢି କିି ମଟର ତରକାରୀ ବି ଭଲ ଲାଗେ ଖାଇବା ପାଇଁ। ବଢିଆ ବଢିଆ ଲାଗେ। କାହିଁକି ଆଉ ହୁଁ ହୁଁ ହୁଁ! ଆ ନହେଲେ ଯଉ ମୁଢ଼ି ଆମର ଯଉ କେବେ ଖାଇଚ ଏଥିରେ ଆମ୍ବରେ ପକେଇକି କେବେ ଖାଇଚ?
ଆମ୍ବଲେ ମାନେ?
ମାନେ ଯୋଉ ପାଚିଲା ଆମ୍ବକୁ ମୁଢି ପାଗ କରିକି କେବେ ଖାଇଛ? ଖଇଚ ମାନେ ଆମ୍ବଟା ପୁରା ସବୁ ତାର ଜୁସ୍ ବାହା ମାନେ ତା ରସ ସବୁ ଆମ୍ବରୁ ସବୁ ରସ ବାହାର କରିଦବ। ତା ଦେହରେ ଚିନି ପକେଇଦବ ହଁ ହଁ! ସେଇଟା ବହୁତେ ଟେସ୍ ମାନେ ସ୍ଵାଦ ତାର ବହୁତ ବଢ଼ିଆ ସୁ ଏ ଆମ୍ୱଦିନେ ଏ ଆମେ ଯେତେବେଳେ ସବୁ ଝିଅ ଥିଲୁ ମାନେ ଆମ ମା କଣ କରନ୍ତି ଏମିତି ସ ଖାଳ ହେଲା ମାନେ ଆମ୍ୱ ଏଇ ଯୋଉ ଏଇ ଯୋଉ ଏରେ ଋତୁରେ ଆମ୍ବଟା ହୁଏ ଆମର ମାନେ ଆମର ପଖାଳ ଜଳଖିଆ ଥାଏ ଆମ୍ବ ଆଉ ମୁଢ଼ି ଏଟା ବହୁତ ସ୍ୱାଦ ଲାଗେ ନା ଏବେ ହଁ ଏବେ କଣ ପିଲାମାନେ ସବୁ ବାହାର ଖାଦ୍ୟ ଖାଇଲେଣି ଘର ଖାଦ୍ୟ ଟିକେ ରାଜି ହଉନାହାନ୍ତି। କିନ୍ତୁ ଆମ ବେଳେ ତ ସେମିତି ନଥିଲା ନା ଆମ ଆମର ଯାହା ଦେଉଥିଲେ ଆମେ ସେୟା ଖାଇ ଦେଉଥିଲେ ହୁଁ ଆଉ ସେତେବେଳେ ଥିଲା କଣ କି
ଟ ହେଇଥିଲି ଯେତେବେଳେ ମୋ ବାପାଙ୍କର କି ମାଳ ନ ଦୋକାନ ଅଛି ବୁଝିପାରିଲେ ମୁଁ ଟ୍ୟୁଉସନ ଯିବି ଆଉ ମୋ ମା ସେତେବେଳେ ସକାଳେ ସକାଳେ ମୁଡି ଖାଇକି ଯିବି ଟ୍ୟୁସନ ମା କହିବେ ସକାଳେ ସକାଳେ କିଏ ଖାଇବୁ। ମୁଠାଏ ଚିନି ଦୋକାନ ରେ ଉଠେଇକି ଦେଇଦବ ମୁଢରେ ଗୁଳେଇ ଦେବି ମୁଁ ଖାଇଦ ବିି ଚାଲଛି ମୁଁ ପ୍ରବଳ ମିଠା ଖାଉଥି ହେଲା ମାନେ ଏମିତି କେ ଅଲଗା ମିଠା ନାଇଁ ମୁଁ ଚିନି ଟା ପ୍ରବଳ ଖାଉଥାଏ। ଆଜ୍ଞା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମମ କଥା ଶୁବା ଯାଉଛି ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମ୍ୟାାମ ମୋ କଥା ଶୁଭା ଯାଉଛି? ହ୍ୟାଲୋ ମ୍ୟାମ୍ ମୋ କଥା ଶୁଭାଯାଉଛି? ହ୍ୟାଲୋ
ଶୁବିଲା? ହଁ ହ୍ୟାଲୋ
ହଁ କଥା ଶୁଭଗଲା ମ୍ୟାମ୍?
ହଁ-ହଁ-ହଁ।
ହଁ ହଁ। ମୁଁ କହିଲି କି ଆଉ ଛୋଟବେଳେ ବି ମୁଁ ଏମିତି ବି ସେମ ଚିନି ମୁଡି ଖାଇଦେଇକି ପଳଉଥିଲି ଟ୍ୟୁସନ୍। ଆମେ ଛୋଟବେଳେ ଯେତିକି ମାନେ ଇଏ କରୁଛେ ଏବେକାର ଛୁଆନି ତ ସବୁବେଳେ ତ ବାହାର ଖାଇବା ଖାଇବା ଷ୍ଟାର୍ଟ କରିଦେଇ ସାରିଲେନି କାହିଁ ଦହିବରା କାହିଁ ଦୋସା
ହୁଁ ଏଟା ସେଟା ଖାଇ ଲେ ନା ଆମ ସମୟରେ ବି ଏସବୁ ନଥିଲା ନା ଆମ ସମୟରେ ସବୁ ଦେଶୀ ଖାଦ୍ୟ ଥିଲା। ଯେମିତି କିି ସୁଜି ଖିରି ମା ଆମର ସୁଜି ଖିରି ଗୋଟେ ବନାନ୍ତି ରାତିରେ ସେ ସୁଜି ଟା ଭାଜି ଦେଇକିରି ଗୁଆ ଘିଅରେ ପୁରା ଭାଜି ଦେଇକି ତା ଦେହରେ ତେଜପତ୍ର ଜିରା ବଘାରିଦେବେ ହେଲା ବଘାର ଦେଇକି ସେଥିରେ କ୍ଷୀର କାରଣ ସେତେବେଳେ ତ ସମସ୍ତଙ୍କ ଘରେ ଘରେ ଗାଈଥିଲା ହଁ ତ ସେ କଣ କରିବେ କହିଲ କ୍ଷୀରଟା ପୁରା ଫୁଟିକି ପୁରା ନାଲି ହେଇକି ଥିବ। ହଁ ତାକୁ ଖାଲି କ୍ଷୀର ମାନେ ସେଥିରେ ତଥା ଟୋଟାଲ ପାଣି ଦିଆହବନି ସେ ସୁଜିରେ ଗୁଆ ଘିଅ ମେଞ୍ଚେ ପଡିବ ଆ ସେତେବେଳେ ତ ଏମତି କଜୁ କିସମିସ ଏ ଏତେ ସବୁ ପକଉନଥିଲେ କୋଉଥିରେ ଏଇଟା ସେମିତି ସା ସିଧା ହିଁ କରୁଥିଲେ ଟିକେ ଘିଅ ଜିରା ବଘାରି ଦଉଥିଲେ ତେଜପତ୍ର ବଘାରି ଦଉଥିଲେ ତା ଦେହରେ ଖିରିଟା ସାଜୁକି ସୁଜି ଖିରିଟା ବନେଇ ଦେଇକି ରା ସେଥିରେ କଣ କରିବେ କହିଲ ଯେଉଁ ବଡ଼ ଥାଳିଆ ଆମର ଥାଏ ଯଉ ସେତେବେଳେ ତ ସବୁ କଂସା ଷ୍ଟିଲ୍ ଏଇ ସବୁ ୟୁଜ୍ ହଉଥିଲା ତ ସେଇ ଥାଳିରେ କଣ କରିବ ନା ସେ ଖିରିଟାକୁ ଅଜାରି ଦେବେ ସେ ଖିରିଟା ଅଜାଡ଼ି ଦେଇଥିବେ ସଖାଳକୁ ସେଟା କଣ ହେଇଥିବ କହିଲ ମାନେ ଯେମିତି ଥା ଳି ଆକାରର ସେ ଖିରିଟା ହେଇଯାଇଥିବ ବସି ଯାଇଥିବ ବି ପୁରା। ତାକୁ ପୁରା କେକ୍ ଯେମିତି ଏବେ ସବୁ ଖାଉଛନ୍ତି ସେମିତି ଆମର ସବୁ ପିସ୍ ପିସ୍ କଟା ହବ
ହଁ ହଁ ସୁଜି ହାଲୁଆ ଆମେ କହୁ।
ସୁଜି ହାଲୁଆ ଆଉ ଗୋଟେ ସକାଳୁ ଗୋଟେ ମଟର ତରକାରୀ ହଉ କିମ୍ବା ବୁଟ ତର ରକାରୀ ହଉ ଗୋଟେ ତରକାରୀ ଆମର କିନ୍ତୁ ସକାଳୁ ହବ କାରଣ ଆମର ତରକାରୀ ବିନା କେହି କିଛି ଖାଇବେନି। ହେଲା ସକାଳୁ ମା ଆମର ବୁ ଟ ତରକାରୀ ଟିକେ ବନେଇଦେବେ ନହେଲେ ଟିକେ ଆମର ଯୋଉ ଏଇ ଯଉ ଗୋଟା ବୁଟ ତାକୁ ଟିକେ ବଘାରି ଦେଲେ ବି ଚା ଟା ଟିକେ ଦରକାର ମାନେ ତା ସାଙ୍ଗରେ ଟିକେ ଲା ଲଗେଇକି ଖାଇବା କିଛି ଟିକେ ଦରକାର ନହେଲେ ଟିକେ ବୁଟ ଆଳୁ ତରକାରୀ କରିଦେଲେ ଟିକେ ମଟର ଆଳୁ ତର କାରୀ କରିଦେଲେ ଏମିତି କରିଦେଲେ ଆମର ସେଇଠି ପିସ୍ ପିସ୍ କଟା ହେବ ସୁଜିଖିରି କି ଆଉ ତରକାରୀ ଟିକେ ଖିଆ ହବ। ସକାଳୁ ଜଳଖିଆ ସେଇଟା ଥିଲା ରୁଟି ଥିଲା ଏବେ ତ ଛୁଆ ମ ମାନେ ମାମା ମାନଙ୍କୁ କେତେ ପ୍ରକାର କହିଦଉଛନ୍ତି ଏଇଟା ବନାଅ ସେଇଟା ବନାଅ ସେଟା ବନାଅ ଆମ ବେଳେ କଣ ଏତେ ସବୁ ଜିନିଷ ଥିଲା।
ହୁଁ।
ସେଥିପାଇଁ ଆମେ ସୁସ୍ଥ ଥିଲେ ବୁଝିପାରିଲ କି ଏବେ ଯୋଉ ବିଭିନ୍ନ ପ୍ରକାର ବାହାର ଜିନିଷ ଖାଇକି ହିଁ ଅସୁସ ତ ହଉଚନ୍ତି।
ହଁ ବା ଛୁଆମାନେ ଦେଖନ୍ତୁ ସକାଳେ ଏବେ ଏବେ ଏଗାର ପିଲାମାନେ ସକାଳେ ସେମାନଙ୍କୁ ଖାଇବେକୁ ଦେଲେ ଖାଇବେ କି ନାଇଁ ସେମାନେ ଟିକେ ଯଦି ଛତୁଆ ଫତୁଆ ପିଇ ଦେଇକି ପଳେଇଲେ ଏଇଁ ବଜାର ଫଜାରରେ କାହିଁ ଦହିବରା କାହିଁ ଗୁପଚୁପ କାହିଁ ଏଟା ସେ ଟା ଖାଇ ଦେଇେଇକି ପଳେଇ ଆସିବେ ଆମେ ସକାଳେ ମୁଢି ଖାଇଲେ ତାପରେ ନଅଟା ଟା ବେଳକୁ ପଖାଳ ମୁଁ ଖାଇକି ସ୍କୁଲ ଯାଉଥିଲେ ସେତେବେଳେ ବି ଆମ ସ୍କୁଲରେ
ସ୍କୁଲରେ ଥିଲା କି ମଧ୍ୟାହ୍ନ ଭୋଜନ ବି ନଥିଲା। ନାଁ
ସେଇ କିଛି ବିସ୍କୁଟ ଫିସ
ଭୋଜନ ଥିଲା ସେତେବେଳେ ଆମେ ନାଇଁ ଆମେ ଘରକୁ ଆସୁ ଖାଇବା ପାଇଁ ଆମର ସ୍କୁଲ ପାଖରେ ଥିଲା।
ଟିକେ ଦୂର ଥିଲା ପାଇଁ ମୁଁ ପୁରା ଚାରିଟା ଯାଏ ରହୁଥିଲି ଆଉ ଚାରିଟା ପରେ ହିଁ ଆ
ହିଁ ଆସେ ହଁ ଆମେ ଆସୁ ଘରକୁ ଆସୁ ଖାଇବାକୁ ଘରେ ଖାଇ ଦେଇକି ଯାଉ କାରଣ ଆମ ସ୍କୁଲଟା ପାଖରେ ଥିଲା। ତ ହେଥିପାଇଁ ଆମେ ଆସି ଘରେ ଖାଇକି ଯାଉ ଭାରି ହୁଁ। ଆଉ ଏବେ କଣ ପିଲାଙ୍କର ସ୍କୁଲକୁ ସକାଳୁ ତାଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ବନାଅ ସେ ନେଇକି ଯିବେ ଯାହାବି ହେଲେ। ଏବେ ଏଇଠି ସବୁ ତ ବନ୍ଦ ଥିଲା ଖରାଦିନ ଛୁଟି ପାଇଁ ଏବେ ଷ୍ଟାଟ ହେଇ ଆର ମ୍ଭ ହେଇଗଲା ଆମର ଏବେ କାଲିଠୁ ଝିଅ ବି ଯିବ ସ୍କୁଲ। କାଲି ତ ଅବଶ୍ୟ ପୁଅ ବି ଯାଉଛି ପୁଅକୁ ମୋତେ ଦେବା ପାଇଁ ପଡ଼ୁନି ପୁଅ ତାର ଯାଉଛି ନା ପହଁରିବା ପାଇଁ ଯେଉଁ ଶିଖିବା ପାଇଁ ଯାଉଛି ତାର ସେଇଠୁ ସବୁ ଖାଇବା ପିଇବା ବ୍ୟବସ୍ଥା ତାର ସେଇଠି ସବୁ ହେଇଯାଉଛି। ହଁ। ତ କିନ୍ତୁ ଏଠି ଝିଅକୁ ମୋତେ କରିକି ଦେବା ପାଇଁ ପଡ଼ିବ ଛଅଟା ମାନେ ତା ସକାଳ ଛଅଟାରୁ ହିଁ ତାର ସ୍କୁଲ, ହୁଁ। ଛଅଟା ବେଳକୁ ଜିନିଷ ପୁରା ଇଏ ହେଇକି ଥିବ ହୁ ପୁରା ସବୁ କିିଛି ଇଏ ଥିବା ଦରକାର ସକାଳୁ। ହୁଁ ଚାଲିବ ସକାଳୁ ପୁଣି ଦି ମାସ ହେଲାଣି ଆମକୁ ପୁରା ଆରାମ ଥିଲା।
ହଁ ବାସ ସେଇଟା ହଉଛି କଥା ଯେତେ ଶୀଘ୍ର ଉଠ କାମ ସାର ଛୁଆଙ୍କୁଡା କହ ସେମାନଙ୍କ ପାଇଁ ଟିଫିନ୍ ବନାଅ।
ହଁ ପା ଚାଲିଲା ଆଉ। ଚାଲିଲା ପୁଣି ଡେଲି ରୁଟିନ ପୁଣି ଗୋଟେ ଚାଲିଲା ସକାଳର ଦିନ ଚର୍ଯ୍ୟ ଆମର ଯଉ ଥିଲା ସେ ପୁଣି ଆଇକା ବଦଳିଯିବ। ଆମେ ସକାଳୁ ଉଠିକି କଣ ଆଗ ଠାକୁରଙ୍କୁ ପୂଜା କରୁଥିଲୁ।
ହଁ, ହଁ ନା ମୁଁ ବି ସେୟା କରେ ବା ସେଇ ଛୁଆଙ୍କୁ ଉଠେଇକି ସାରି ସାରିଲା ପରେ ଠାକୁର ପୂଜା ଟା କରିଦିଏ।
ହଁ ନାଇଁ ଏବେ କଣ ସ୍କୁଲକୁ ଆଗ ଛାଡିବ ତାପରେ ଠାକୁର ପୂଜା ଏ ସେତେବେଳେ ଏବେ କଣ ଦିଇ ମାସ ହେଲାଣି ଆମେ କଣ କରୁଥିଲୁ ଆଗ ଉଠିକି ସକାଳୁ ଠାକୁର ପୂଜା କରୁଥିଲୁ।
ହୁଁ, ହୁଁ, ହୁଁ। ଠାକୁର ପୂଜା ସାରିକି ଯାହା କରିବା।
ତ ତମର ସକାଳୁ ଜଳଖିଆ ମାନେ ଖିଆ ହେଇ ସାରିଲାଣି, ହଁ। ହଁ ମୁଁ ଆଉ ପଛରେ ଆଉ ଟିକେ କଥା ହବ ହେଲା ହଁ।